ହୁଁ ମୁନି ହିରୋ
ସାଙ୍ଗ ତମ କଥାଟା ମତେ ଶୁବୁନି। କଣ କରୁଚ?
ନା ବଇଥିଲୁ ଆଜି କାର୍
ହାଲୋ।
ହ
ହାଲୋ ହାଲୋ।
ହାଲୋ।
କୁହ।
ହାଲୋ।
ତମକଥା କଟି କଟି ଆସୁଚି।
ଆ ରୁହ।
ତମେ ଟିକେ ବାହାରକୁ ଯାଉନ ମୁଁ ବାହାରକୁ ଆସିଲି ତମର କଟିକଟି ହଁ ସୁବିଲା ସୁବିିଲା।
ମୁଁ ସେ କାହାଣୀ ଟା କହିବି ଅଧାରୁ କହିଥିଲି।
ହଁ ହଁ କୁହ କୁହ।
ଯାହା ବି ପିଇସି ଝିଅ ଯେବେ ଲୁଣ ପକେଇ ଦେଇଚି ଚା ରେ ସେ ଝିଅ ଜାଇଁକି ଚା ରାଜାକୁ ରାଜକୁମାର କୁ ଦେଲା ସେ ଚା ଟା ଯେବେ ସେ ପିଇଲେ ପିଇଲେ ତା ମୁହଁରୁ ଭାଳ୍ କରିଦେଲେ କହିଲେ ଟିକେ ଭଲରେ ମନ ଦେଇକି ଚା ରେ ତିଆରି କର ଚା ଟାରେ ବହୁତ୍ ଲୁଣ ଅଛି ସିଏ ଯେମିତି କହିଲା। ଏ ଏ ଦେଖିଲା ତା ପିଇସି ଝିଅ ରାଜା କଣ ରାଗୁନାହାନ୍ତି। ରା ରାଜା ତା ଉପରେ ବିଶ୍ଵାସ କରୁଥିଲେ ସେ ଝିଅ ଉପରେ। ଦେଖିଲେ ଏ ଏମିତି କହିଲେ ବି ସେ ରା ରାଗ୍ ରାଗିଲେନି ରାଜା ତାକୁ କହିଲେ ମୋ ଘର ମୋ ସବୁ ଜିନିଷ ସବୁ ସଜାଡିକି ରଖିଥିବୁ ସେ କହିଲା ହଉ ହଉ। ମୁଁ ସଜାଡିକି ରଖିଥିବି ସେ ଝିଅ କହିଲା। ତାପରେ ସେ ତାର ସିଏ ଆହୁରି ଶକ୍ କରିବାକୁ ଲାଗିଲା ତା ପିଇସି ଝିଅ। ଦେଖିଲା ତାପରେ ତା ଝିଅକୁ କହିଲା ତୁ ଏ ରାଜ୍ୟରୁ ବାହାରି ଯା ତାକୁ ବ ବାହାର କରିଦେଲା ସେ ଝିଅ ଟାକୁ ସିଏ କାନ୍ଦି କାନ୍ଦି ଗୋଟେ ସଡକ ରେ ବସିଥିଲା କାନ୍ଦି କାନ୍ଦୁଥିଲା। ଯିଏ ରାଜକୁମାର ଗୋଟେ ମା ଯିଏ ମା ଥିଲେ ରାଜକୁମାର ର ସିଏ ତାଙ୍କ ବାପ ଘରେ ରହୁଥିଲେ ତାଙ୍କର ବି ବହୁତ୍ ବଡ ରାଜ୍ୟ ଥିଲା। ସିଏ ବି ସେ ଝିଅକୁ ନେଇକି ପଢେଇ ଗଲେ ଚାଲେ ତୁ ଆ ଆମ ଘରେ ରହିବୁ ତାଙ୍କୁ ଝିଅ ଭଡିଆ ସିଏ ନେଇକି ଯାଇଁକି ରଖି ଥିଲେ। ତାକୁ ଖାଇବାକୁ ଦେଲେ ସିଏ କହିଲା ମୁଁ ପା ଫାଷ୍ଟ ଟାଇମ ମୁଁ ମତ୍ ମତେ କିଏ ଏତେ ପ୍ରେମରେ ମତେ ଖୋଉଚି। ସିଏ ଖାଇଲେ। ଖାଇଲା ପରେ ଦେ ରାଜା ଯେବେ ରାଜକୁମାରର ବାପ୍ ବାପା ରାଜା ଯିଏ ସେ ଶିକାର କରିକି ଆସିଲେ ଦେଖି ଦେଖିଲେ ମୁଁ ଭାବୁଚି ସେ ଯେମିତି ଛାଡ଼ିକି ପଳେଇ ଯାଇଚି ରାଜକୁମାର ଆସିକି ଆସିଲେ ସନ୍ଧ୍ୟା ବେଳେ ଦେଖିଲେ ତାକୁ ସେ ଝିଅ ଟାକୁ ଖୋଜିଲେ ସିଏ କେବେ ପାଇଲେନି। ତାଙ୍କ ପିଇସି ଝିଅ କହିଲା ସିଏ ପଡେଇ ଯାଇଚି ତମକୁ ଏ କହିଲା ରାଜା ବହୁତ୍ କଠୋର ଏମିତିଆ ସେମିତିଆ କହିକି କଥା ପଳେଇ ଯାଇଚି ରାଜା ବିଶ୍ବାସ୍ କଲେ ନାହିଁ। ରାଜା କହିଲେ ନା ସେ ସେମିତି କହିନଥିବ। ତାପରେ ରାଜା ଏମିତି ଏମତି କରିକି ବିଶ୍ଵାସ କରିରେଲେ ତା ପିଇସି ଝିଅ କଇଲା ମୁଁ ତମକୁ ପ୍ରେମ କରିଛି ମୁଁ ତମକୁ ବାହା ହେବି। ଯେବେ କହିଛି ତେବେ ରା -ରାଜା କହିଲେ ମୁଁ କାହାକୁ ବି ବାହା ହେବିନି। ଅ - ଅ -ଅଧିକ ଟାଇମ୍। ତ ତୁ ମୋ ସାଙ୍ଗରେ କଥା ହେବୁ ନାହିଁ ତୁ ମତେ ଦେଖିକି ଇଗନୋର କରିଦବୁ ତୁ ଯାଏ ଠ ସେଠୁ ମୁଁ ତୋ ସାଙ୍ଗରେ ବାହା ହେବିନି ଏମ୍ - ଏମିତି ଏମିତି କହିଲେ ତାକୁ ସେ କାନ୍ଦି କାନ୍ଦିକି ପଳେଇଗଲା। ତାପରେ ରାଜାର ବାପା ଆସିଲେ ସେ ରା- ରାଜ୍ୟ ଛାଡିକି ପଳେଇ ଯାଇଛି ସେ ଆହୁରି କଠୋର ହେଇଯାଇଥିଲେ ଆହୁରି କର କଣ ଆଉ ପ ଆ ନରମ ଦିଲେ ନାଇଁ ଥିଲା ଆଉ କଠୋର ଥିଲେ ହେଇଯାଇଥିଲା ତାଙ୍କର। ଦେଖିଲେ ପଥର ଥିଲେ ହେଇଯାଇଥିଲା ଯେମିତି ରା-ରାଜା ଆସିଲେ ଆଉ ରାଜା ଦେଖିଲେ ତାଙ୍କ ପୁ ପୁଅ ଆହୁରି ବହୁତ କଠୋର ହେଇଯାଇଛି ସେ କହିଲେ ସେ କହିଲେ ମୁଁ ଭାବୁଥିଲି ମୁଁ ଆ ଆସିଲା ପର୍ଯ୍ୟନ୍ତ ତୁ ନରମ ଦିଲି ହେଇଯାଇଥିବୁ ତୁ ଆହୁରି ହେଇଗଲୁ। ଏ- ଏମିତି କହିଲେ। ଦେଖେ ତାପରେ ସିଏ ଯେବେ କାନ୍ଦି କାନ୍ଦିକି ତାଙ୍କ ପି ସ୍ ଝିଅ ତାଙ୍କୁ ମାଆ କୁ କହୁଥିଲା ଯେ ରାଜା ମତେ ରାଜକୁମାର ମନା କଲେ ମତେ ବାହା ହେବେନି ଏମିତିଆ ସେମିତିଆ ସେ କହିଲେ ନା ମୁଁ ବି ତାଙ୍କୁ ମାକୁୁ ଇଁ ଏଇ ପାଇଁ ପ ବାହାର କରିଦେଇଥିଲି ରାଜା ସବୁ ଶୁଣୁଥିଲେ ବାହାର ପଦାରେ ଠିଆହେଇକି ଯେମିତି ଶୁଣିଲେ ରାଜ ପୁରା ରାଗି ଗଲେ କାନ୍ଦିଲେ ବହୁତ୍। ମୁଁ ତମ ସମତଙ୍କ କଥା ଭାବିକି ମୁଁ ରାଣୀକୁୁ ବାହାର କରିଦେଲି ଏମିତିଆ ସେମିତିଆ ସେ ରା ଆ ଇଏ ରାଜକୁମାର କୁ ବି କହିଦେଇଥିଲେ ରାଜା କହିଲେ ଯେମିତି ଏଇ କଥା ଟା ରାଜକୁମାର ବି ବହୁତ କାନ୍ଦିଲେ ତାଙ୍କ ମା ପାଖକୁ ଇଏ ଗଲେ ମା - ମାଫି ଏ ସବୁ ମଙ୍ଗିଲେ ରାଜା ଦେଖିଲେ। ଉଁ ତାଙ୍କ ରାଜକୁମାର ଏ ଏମତି ଏମିତି କଥା ହେଲା ମୋର ଭୁଲ୍ ହେଲା ମୋର ଯବାନୀ ପୁରା ଖାଇଦେଲୁ ମୋ ଯେ ମୋ ଭଉଣୀ ମୋର ଯବାନୀ ଆଉ ରାଇନା ଜବାନି ଆମ ତିନି ଜଣଙ୍କ ଲୋକ ଜିନ୍ଦିକିି ବର୍ ବର୍ବାଦ କରିଦେଲୁ ଏମିତି ଏମିତି ସେ କଥା ସବୁ କହିଲେ। ତାପରେ ଦେଖିଲେ ସେ ଝିଅ ଟା ତାଙ୍କ ପାଖ ମା ପାଖରେ ହିଁ ଥିଲା ସେ କହିଲେ ତମେ ଏଠି କଣ ପାଇଁ ଅଛ? ଆଁ ତମ ପିସି ଝିଅ ମତେ ପ ବାହାର କରିଦେଇଥିଲା ସେଥିପାଇଁ ମୁଁ ସଡ଼କରେ ବସି ବସିଲି ତମ ମା ଆସିକି ମତେ ନେଇକି ଆସିଲେ। ସିଏ ତ ମତେ କହିଛି ତୁ ମତେ ଛାଡିକି ପଳେଇ ଯାଇଥିଲୁ। ସିଏ କହିଲା ନା ନା ସିଏ ତମକୁ ମୁଁ ତମକୁ ଛାଡିକି ଯାଇନଥିଲି ସେଇ ଆ ସିଏ ହିଁ ମତେ ବାହାର କରିଦେଇଥିଲେ ସିଏ ମ ମତେ ବାହାର କରିଦେଇଥିଲେ ହଁ। ସେ ମତେ ବାହାର କରିଦେଇଥିଲେ ଏ -ଏ -ଏମିତି କଥା କହିଲେ। କହିକି ଏ ତାପରେ ଫେ ସେ ଝିଅ ଟା ଆଉ ରାଜକୁମାର ବ ବିବାହ ହେଲା ବିବାହ ହେଲା ସେ ବହୁତ ଖୁସିରେ ରହିଲା ରା- ରାଣୀ ବି ରାଜ୍ୟକୁ ପଳେଇ ଆସିଲେ ସମସ୍ତେ ଖୁସି ହସିରେ ରହିଲେ।
ଛାଡିଗଲା।
ସେ ତାଙ୍କର ଯେ ବାହା ହେଇଥିଲେ ତାଙ୍କର ଝିଅ ଝିଅ ଝିଅ ହେଲା ସେମାନେ ବି ଫିର୍ ଝିଅ ହେଲା ତାଙ୍କ ଝିଅ ସାଙ୍ଗରେ ରହିଲେ ସେ ପୁଅହେଲା ଏମ କେମିତି କି କାହାଣୀଟା ସରିଗଲା କେମିତି ଲାଗିଲା କାହାଣୀଟା?
ବହୁତ ଭଲ ଲାଗିଥିଲା ବହୁତ ବଡ କାହାଣୀ ବି ଥିଲା।
ତମେ ଏତେ ଭଲ ଭଲ କାହାଣୀ କୋଉଠୁ ଶୁଣୁଛ?
ମୁଁ କାହାଣୀ ବହିରେଏ ସବୁ କାହାଣୀ ପଢୁଥିଲି ବସିକି। ମୁଁ କାହାଣୀ ବହିରୁ ଏ ବସିକି ଏ ସବୁ କାହାଣୀ ପଢୁଥିଲି। ଏ ବହୁତ ବଡ କାହାଣୀ ଥିଲା ମତେ ବହୁତ ମଜା ଲାଗୁଥିଲା କାଲି ବସି
ମତେ ବହୁତ ଭଲ ଲାଗିଲା ଶୁଣିକି।
ତମେ କଣ ଖାଇଥିଲ ଆଜି? ହଁ କୁହ।
ଖାଇନି ମୁଁ ଖାଇବି।
ମୁଁ ଲଡୁଆ ଚା ଖାଇଦେଲିଣି ହଁ ହଁ ମୁଁ ଲଡୁଆ ଚା ଖାଇଛି ନା। ହଁ ଏ କଆଟା ଏକୁଟିଆ ଏକୁଟିଆ ଖାଇଦେଲିି ତ ହଁ ହଁ ଖାଇଦେଲି। ତମ କଣ ତମେ କଣ ଖାଇବ?
ମୁଁ କିଛି ଖାଇନି ମୁଁ ରୁଟି ଖାଇବି।
ହଁ ଆଉ ରୁଟି ଆଉ କଣ?
ରୁଟି ଅଣ୍ଡାଳୁ ଭଜା ଆମ୍ବ ରୁଟି ଅଣ୍ଡାଳୁ ଭ ଜା ଆମ୍ବ।
ତମେ ଗୋଟିଏ ଖଟକୁ ଦି ଦିଥର କାହିଁକି ରିପିଟ କରୁଛ।
ତମ ବି ତମ ପା
ଦେଲି
ଆରେ ମୁଁ ଗୋଟିଏ ଥର କଣ କହିଲେ ତମେ ଦିଦି ଥର କହୁଛ ରୁଟି ଭଜା ରୁଟି ଭଜା। ଆଉ ଆଉ ତମେ ଗୋଟେ କାହାଣୀ କହୁନ।
ମୁ କାହାଣୀ କହିବି ମୋର ତ କାହାଣୀ ମନେ ପଡୁନି। ହ ମୁଁ କହୁଛି ମୁଁ ବହିରେ ପଢଥିଲି ମାନେ ଯେବେ ଛୋଟଟିଏ ଥିଲି। ମାନେ ସନ୍ଧ୍ୟା ସମୟ ଥିଲା ଗୋଟିଏ କାଉ ମାନେ ଉଳୁ ଉଳିକି ଯାଉଥିଲା ତା ବାସସ୍ଥାନକୁ ଫେରୁଥିଲା। ଏ ତାକୁ ଶୋଷ କଲା ବହୁତ ଜୋରରେ ତାକୁ ଶୋଷ କରୁଥିଲା। ତାକୁ ମାନେ ପାଣି ପିଇବାକୁ ମିଳୁନଥିଲା। ସେ ଗୋଟେ ଜାଗାରେ ଦେଖିଲା ମାନେ ମାଠିଆ ଟିଏ ଥୁଆ ହେଇଛି। ସେଥିରେ ପାଣି ଅଛି କିନ୍ତୁ ବହୁତ କମ ଅ ଅଛି ପାଣି ସେଇଠୁ ସେ ପୁଣି ଭାବିଲା ମାନେ ମୁଁ ଏ ଏ ତେ ତ ତଳେ ପାଣି ଅଛି ମୁଁ ତ ସେ ପାଣିକୁ ପିଇ ପାରିବିନି।
ସେ ଭାବିକି ସେ ଭାବି ଭାବି କି କଣ କଲା ନା। ତା ମାନେ ମାଠିଆ ସାଇଡି ରେ ବହୁତ ଗୁଡିଏ ଛୋଟ ଛୋଟ ଯୋଉ ଚିପ୍ସ ପଡିଥିଲା। ସେ ସବୁକୁ ତା ଥଣ୍ଟରେ ଉଠେଇକି ଉଠେଇ ଉଠେଇକି ଆଣିକି ହେଲେ ପକେଇଲା ଯେହେତୁ ପାଣି ଉପରକୁ ଉଠି ଆସିଲା ସେ ତାକୁ ପିଇକି ତା ଉଡିକି ପଳେଇଲା।
ହୁଁ ମୁଁ ବି ଗୋଟେ ଛୋଟ ଥିଲି, ସେ କାହାଣୀ ଟା ପଢିଥିଲି ମୁଁ ଆଉ
ହଁ ହଁ।
ଏ ଗୋଟେ କୁକୁର ଥିଲା। ସେ ଏ ସିଏ ଶୋଇଥିଲା ସକାଳୁ ଉଠିଲା ଉଠିକି ଦେଖ ଦେଖିଲା ତାକୁ ବହୁତ ଜୋରରେ ଭୋକ, ଭୋକ ଲାଗିଲା। ସେ ଯାଉ ଯାଉ ରାସ୍ତାରେ ଗୋଟେ ଦେଖିଲା କି ଗୋଟେ ହଡି ଟା ପଡିଛି। ସେ ହଡିଟା ଦେଖିକି ସିଏ ନେଇକି ତା ଘରକୁ ଯାଉଥିଲା। ଘର ଯିବା ବେଳେ ଗୋଟେ ବ ବଡ ପୁଲ ଆସୁଛି। ଯେବେ ଆସୁଛି, ସେ ସେଠାରେ ବହୁତ ପାଣି ଅଛି। ତା ଉପରେ ଗୋଟେ ପୁଲ ଅଛି। ଯେମିତି ସେ ଯାଉଥିଲା ଦେଖିଲା ଗୋଟେ ପାଣି ଭିତରେ ବି ଗୋଟେ କୁକୁର। ଆଁ ହଡି ଟା ନେଇକି ଠିଆ ହେଇଛି। ସେ ଯେମିତି ଦେଖିଲା ମୁଁ ଯେବେ ତାକୁ ମାରିଦେଲେ ମତେ ସେ ହଡି ଟା ବି ମିଳିଯିବ। ଏ ଏମିତି କହିଲା, ଏମିତି ଭାବି ଭାବି କି ସେ ଭୋକିଲା, ସେ ବି ଭୋକୁଚି। ସେ ଏ କିଛି କଲେ, ସେଇ ବି ସେଇ ସେଇ ଏ ସେଇ କରୁଛି। ସେ ଦେଖିଲା ମୁଁ ଯାଇକି ତାକୁ ମାରିଦେଲେ ମତେ ମିଳିଯିବ ହଡିଟା। ସିଏ ଯେମିତି ଏ ମୁହଁରେ ହଡି ନେଇକି ପାଣି ଭିତରେ ପଶିଗଲା। ପଶିଗଲା ପରେ ତାର ହଡି ବି ପଡିଗଲା, ଆଉ ସିଏ ବି ସିଏ ଯେମିତି ସେମିତି କରିକି ସେ ପାଣି ଭିତରୁ ବାହାରିଲା, ଦେଖିଲା ଏଟେ ତ ମୋ ପରଛାଇ ଇଏ ବି ନାହିଁ। ଅ ହଡି ମଣ୍ଡି ମୋ ଗୋଟେ ହଡି ବି ଥିଲା, ସିଏ ବି ପଳେଇଗଲା। ଏଇଟାରେ ଗୋଟେ ଶିଖ ମିଳୁଛି ଅଧିକ ନାଲାଜ ଭଲ ନୁହେଁ।
ହଁ ଯେତେ ଲାଲଚ କରିବ ସେତେ ମାନେ
ଆଉ, ସିଏ ଯଉ ଯୋଉ ହଡି ଟା ସେ ନେଇଥିଲା। ସେ ହଡି ବି ପାଣି ଭିତରକୁ ପଶି ଯାଇଗଲା। ଆଉ ସିଏ ଆଉ କିଛି ଖାଇଲାନି। ଫେରିକି ଗଲା ଘର ଭିତରକୁ।
ସେଇଥିପାଇଁ କୁହନ୍ତି, ଯେତେ ଅଛି ସେତିକିରେ ମାନେ ଖୁସି ରହିଥାଅ। ଅଧିକ ଇଏ କଲେ ଯୋଉଠି ଅଛି ସେତକ ବି ହାତରୁ ପଳେଇବ।
ହଁ। ସେ ଅଧିକା ଏ କଲା ଆ ସେଥିପାଇଁ ଏମିତି ହେଲା। ତମ ଦେହ ଭଲ ଅଛି?
ଅଛି। ତମର?
ହଁ ମୋର ଅଛି। ତମେ କଣ କରୁଛ ଏବେ? ରୋଷେଇ କରୁଛ?
ସି ନା, ନା ରୋଷେଇ କରୁନି।
କଣ ଗୋଟେ, ଗୋଟେ କଣ ତିଆରି ହବ?
ଗୋଟେ ବେଳେ ଏ ପିଶି ନାହାନ୍ତି ଆସିଲେ କଣ କରିବେ ଆଉ?
ହୁଁ।
ହୁଁ ତମର କଣ ହବ?
ମୋର ଆମର ତୁ ମୋ ମାଆଙ୍କୁ କହିଛି ଅଣ୍ଡା ତରକାରୀ, ଭାତ ଆଉ ଡାଲି କରିବେ ଆଉ ସଲାଟ୍। ଦେଖିବା କଣ କରୁଛନ୍ତି। ମା ଏବେ ସିଲେଇ କରୁଛନ୍ତି। ସିଲେଇ କରିବା ପରେ ସେ ଏ କାମ କରିବେ। ତମେ ଯି ଡ୍ରେସ୍ ସେଟା ଇଏ କରିଥିଲ ସେଟା ଆସିଲାଣି? ଆମ ଘର ପାଖରେ ଗୋଟେ ଝିଅ ଅଛି ତାର ତାର ସିଷ୍ଟର ଆଜି କେତେ ତାରିଖ? ଦେଖିକି କହୁଛି? ଆଜି ଦଶ ତାରିଖ। କେତେ ତାରିଖ?
ଷୋହଳ ନହେଲେ ଚଉ ଷୋହଳ ତାରିଖ ନହେଲେ ଚଉଦ ତାରିଖ ଆସିବ।
ହଉ ତା ଇଏ ସେ କ୍ଲିପ୍ ଟା ଅର୍ଡର କରିଥିଲା?
ସେ କ୍ଲିପ୍ଟ ଟା ବି ସେଇ ଚଉଦ ତାରିଖ କି ଷୋହଳ ତାରିଖ ଆସିବ ରୁହ ମୁଁ ଦେଖୁଛି।
ଆଉ
ହଁ ତମେ ଡ୍ରେନିଂ ପଳେଇ ଆସିଲ ଯାହା କହୁଥିଲ। ଷୋହଳ ତାରିଖ ଆସିିବ କି?